ସନ୍ଧ୍ୟା।
ହ୍ୟାଲୋ।
ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା, ହଁ କଣ କରୁଥିଲେ?
କିଛି ନାଇଁ ଏମିତି ହିଁ ବସିଥିଲି କିଛି ନାଇଁ ଏମିତି ହିଁ ବସିଥିଲି, ଆପଣ?
ମୁଁ ବି ଏଇ ବସିଥିଲି।
ହ
ଆଉ
ଆଜ୍ଞା କୁହନ୍ତୁ।
ହୁଁ ଆପଣଙ୍କ ଆଡ଼େ ଖାଇବା ନା ଖାଲି ଚା ପିଇଥିଲି ମୁଁ।
ଆଉ ଆପଣଙ୍କ ଆଡ଼େ କଣ ଗରମ ହୋଉଚି ନା ମାନେ ନର୍ମାଲ ନା ଆମର ଥଣ୍ଡା ଅଛି ପାଗ?
ନାଇଁ ମ ଗରମ ହଉଚି ଥଣ୍ଡା ନାଇଁ ଗରମ ହଉଚି।
ହୁଁ ଗରମ ତ ହବ ହିଁ ଲୋକମାନେ ଏମିତି ଦୂଷିତ କରୁ ଚନ୍ତି ବାୟୁମଣ୍ଡଳ ଆମର ଗରମ କୁଆଡ଼େ ଯିବ ଆଉ।
ଆଜ୍ଞା ଆଜ୍ଞା ସେ ଜୈଲିନ ପ୍ରଭାବ ରହିିଯିବା ଯୋଗୁ ଉପରେ ଲିନ
ହଁ ସୁପର ଏଲି ଏଲିନୋ ର ସେ ଆସିଛି ସେ କୋଉଥି ପାଇଁ ଆଜ୍ଞା ମଣିଷ ମାନଙ୍କ ଯ
ଆଜ୍ଞା।
ବାୟୁ ମଣ୍ଡଳ
ଆଜ୍ଞା।
ପୁଣି ଏତେ ଯାନବାହାନ ପୁରା ୟୁଜ କରୁଛନ୍ତି ଆମର ବ୍ୟବହାର କରୁଛନ୍ତି ଯାନବାହାନ ବହୁତ ୟୁ ବ୍ୟବହାର କରୁଛନ୍ତି। ସମସ୍ତଙ୍କ ଘରେ ଦିଟା ତିନିଟା ଯାନବାହାନ ରହୁଚି।
ଆଜ୍ଞା।
ବିନା କାମରେ ବି ଯାନବାହାନ ବାହାର କରିକି ନେଇକି ଯାଉଚନ୍ତି। ଆଉ କଣ ହବ ବାୟୁମଣ୍ଡଳ ସେଇଥିରେ ହେଇକି ଆମର ଗରମ ହଉଚି। ହ୍ୟାଲୋ। ହ୍ୟାଲୋ।
ଆଜ୍ଞା ଆଜ୍ଞା।
ଆପଣଙ୍କ ଭଏସ ଶୁବୁ ଆପଣଙ୍କର କଥାଟା ଟିକେ ଠିକସେ ଶୁଭୁନି କଥାଟା ଆପଣଙ୍କର।
ହ୍ୟାଲୋ।
ଆପଣଙ୍କ କଥା ଶୁଭୁନି ଠିକ ସେ, ଏବେ ଶୁଭିଲା?
ଆଜ୍ଞା ଆଜ୍ଞା ହ୍ୟାଲୋ।
ହ୍ୟାଲୋ।
ଶୁବିଲା କଥା ଶୁବିଲା ଏବେ?
ହଁ ମୁଁ ଆପଣଙ୍କ କଥା ତ ଶୁଭୁଛି, ମୋ କଥା ଶୁଭୁଛି ନା ନାଇଁ?
ଆଜ୍ଞା ଆଜ୍ଞା ସୁବିଲା।
ହଁ କୁହନ୍ତୁ ଆଉ କଣ ଖାଇଥିଲେ?
ଆ କଣ ମାନେ ସେ ଖରାବେଳେ ଭାତ, ଡ଼ାଲି, ଶାଗ ଭଜା ଇଏ ଓଉ ଖାଇଥିଲି।
ଆପଣଙ୍କୁ ରୋଷେଇ ଆସେ ନା ନାଇଁ?
ଅ ଆସେ ବିନା ପିଆଜ ରସୁଣ ଟିକେ ଭଲ ଆସେ ତାପରେ ଚି ଆଇଁଷ ପତ୍ର ଟିକେ କରେ ପିଆଜ ପକେଇକି ତ ମାନେ ସାଧା ତରକାରୀ ହବନି ମୋ ଦ୍ଵାରା।
ଓହୋ ଆମିଷ ତାହେଲେ ଭଲ ରୋଷେଇ କରିପାରନ୍ତି।
ହଁ ଆମିଷ ଭଲ ରୋଷେଇ କରିପାରେ ନହେଲେ ବିନା ପିଆଜ ରସୁଣ ବି ଭଲ ରୋଷେଇ କରେ। ହଠିକ
ସକାଳେ କଣ ଆପଣ ରୋଷେଇ କରିଥିଲେ ନା ଘରେ?
ନା ନା ଘରେ କରୁଛନ୍ତି।
ହ
ଆଜ୍ଞା ଆଉ ମୁଁ ଆଜ୍ଞା ଆଜ୍ଞା ଦେହ ଭଲ ଅଛି।
ହୁଁ।
ବର୍ତ୍ତମାନ ତ ଏଇ ବର୍ଷ ଛପନ ପ୍ରତିଶତ ବି କମ ବର୍ଷା ହେଇଛି।
ହଁ।
ଯେମିତି ସବୁ ଜାଗାରେ ତ ବ
ଷା ଋତୁ ଆସିକି ପହଞ୍ଚିଲାଣି। ବର୍ଷାର ଦେଖା ଦର୍ଶନ ନାହିଁଲ ଏତେ ଜୋରେ ଗରମ ହଉଛି ପୁରା।
ଆଜ୍ଞା ଆଜ୍ଞା। ଏଇ ବର୍ଷ ତ ମାନେ କହୁଛନ୍ତି ଆହୁରି ବର୍ଷା ହବନି ବୋଲି ବୋହୁତ କମ ବର୍ଷା ହବ ହେଲେ। ଦେଖାଯାଉ ଦୁଇରେ ଆଜ୍ଞା। ଦୁଇରେ ତ ଲଘୁଚାପ ଅଛି କହୁଥିଲେ କଣ ହଉଛି?
ହଁ।
ହଁ ମୁଖ୍ୟ କାରଣ ତ ଆମେ ମନୁଷ୍ୟ ଆଉ କଣ?
ନିଜେ ନିଜକୁ ହିଁ ଆମେ ଧ୍ୱଂସ କରିବାରେ ଲାଗିଛେ। ଆଉ କେ ଆଉ କେତେ ବର୍ଷ ଗଲେ ତ ସେଇ ଯୋଉ ଆମର ଅମ୍ଳଜାନ ବି ଠିକ୍ ସେ ମିଳିବନି ଆମକୁ ନିଜକୁ।
ଆଜ୍ଞା ଆଜ୍ଞା। ସେଇଆ ତ ବୋହୁତ
ଆଉ ବର୍ଷା ହେଲେ ମରୁଡି ହେଲେ ସିନା ଅଲଗା ଲୋକମାନେ ବଞ୍ଚିଯିବେ ଯୋଉମାନେ ଚାକିରି କରିୁଛନ୍ତି। କିନ୍ତୁ କୃଷକ ମାନଙ୍କର ମେନ୍ କଣ ରହୁଛି ଆମର କୃଷକ ମାନେ ହିଁ ହଇରାଣ ହେବେ ସବୁଥିରେ। ସେମାନଙ୍କ ଯୋଗୁ ଦେଶ ଚାଲୁଛି ବଟ କଣ ହିଁ କରିପାରିବା।
ଆଜ୍ଞା ସେଇଆ ତ। ଏବେ ବର୍ତ୍ତମାନ ସନ୍ଧ୍ୟା ଟାଇମରେ ଯଦି ଆମେ ଭୁବନେଶ୍ୱର ଏରିଆରେ ଚାଲାଚାଲି କରି ବୁଲିବା? ତ ଆମକୁ ଦେଖିବ ମାନେ ଆମକୁ ଟିକେ ମାନେ ଶାନ୍ତି ମିଳିଥାଏ। ତ ସେଇଟା ଯଦି ଆମେ ଖରାବେଳେ କରିବା ତ ଆମେ ଜମା ଚାଲି ହିଁ ପାରିବାନି। ଯୋଉଁ ଖରା ହଉଛି। ଏବେକା ଇଏରେ ତ
ଗଛ ସରକାର ଲଗଉଛନ୍ତି। ବଟ୍ ଆମର କିନ୍ତୁ ଲୋକମାନେ ସଚେତନ ନ ହେଇକି ଗଛ କାଟି ଦଉଛନ୍ତି। କିଏ ଗଠ ଗଛ ଚାରା ଲାଗା ହେଇଥିବ କିଏ ଉପାଡି ଦଉଛନ୍ତି। ଏମିତି ହେଲେ ସରକାର ବି ଆଉ କଣ କରିପାରିବ?
ଆଜ୍ଞା ଆଜ୍ଞା।
ଲୋକମାନେ ବି ସଚେତନ ରହିବା ଦରକାର। ହଁ ସବୁ ଦୋଷ ସରକାର କେବେ ନୁହଁ। ଲୋକମାନେ ସଚେତନ ରହିଲେ ସବୁ ଜିନିଷ ଠିକ୍ ହେଇପାରିବ ପୁଣି ଥରେ
ସେଇଆ ବର୍ତ୍ତମାନ ତ ଏବେ ନଦୀ ନଦୀ ନାଳ ବି ଦୂଷିତ ହବାର ଲାଗିଛି।
ହଁ ସେଇଟା କଣକହିବାକୁ ଗଲେ ଆମର ସ୍ଵଚ୍ଛ ଜଳ ଥାଏ। ନଦୀ ନାଳର କାରଣ ସେଟା ବୋହିକି ଯାଉଛି ନା ପାଣି ଟା ରୁଏନି ପାଣି ଟା ସେଇଥିପାଇଁ ସ୍ୱଛ ଜଳ କୁହାଯାଏ। କିନ୍ତୁ ଆଜି କାଲିକରେ ଆମର ସମସ୍ତେ ସେଇଠି ଅଳିଆ ଆବର୍ଜନା ଯାହା ପାରିଲେ ତାହା ପକେଇ ଦଉଛନ୍ତି।
ଆଜ୍ଞା ଆଜ୍ଞା ନାଳ ପାଣି ସବୁ ଛାଡି ଦେଇ ଦେବା ଯୋଗୁ
ହଁ କେହି ବି ସ୍ଵଚ୍ଛ ରଖୁନାହାନ୍ତି ସରକାର ଏତେ ଆମର ସ୍ଵଚ୍ଛ ଭାରତ ଅଭିଯାନ କଲେ ସବୁ କଲେ କିନ୍ତୁ କେହି ମଣିଷ ମାନେ ସଚେତନ ନ ହେଇକି ଆଡେ ସିଆଡେ ଅଳିଆ ପକେଇ ଦଉଛନ୍ତି କଣ କେଜାଣି ସେମାନେ ମାନେ ବିଏମସି ତ ଆସୁଛି ନା ନବା ପାଇଁ ଆପ ସେମାନେ ରଖିଲେ ହିଁ ହୁଅନ୍ତା ସେମାନେ ନ ରଖି ପିକି ଇଆଡେ ସିଆଡେ ଅଳିଆ ଆବର୍ଜନା ସବୁ ପକେଇ ଦଉଛନ୍ତି।
ଆଜ୍ଞା ଆଜ୍ଞା ତାହଲେ ଆପଣଙ୍କ କଣ ଚାଲିଛି ଏବେ?
ମୋର ଏବେ ଟିକେ ଏମିତି ପଢା ପଢି ଚାଲିଛି ସରକାରୀ ଚାକିରି ପାଇଁ
ଆଛା ତ ଆଛା। ସରିଗଲାଣି ବୋଧେ ଯୁକ୍ତ ତିନି ସରିଗଲାଣି?
ହଁ ସରିଲାଣି।
ଆଜ୍ଞା।
କାରଣ ଏବେ ଏତେ ମାନେ ପିଲା ବଢିଗଲେଣି ଜନସଂଖ୍ୟା ଯୋଉ ଭଳିଆ ବଢୁଛନ୍ତି ଆମର ଯୋଉମାନେ ସରକାରୀ ଚାକିରି ବି ଲାଗିଛନ୍ତି ସେମାନେ ବି ବଢୁଛନ୍ତି।
ଆଜ୍ଞା ଏବେ ତ ଦଶଟା ଉଦାହରଣ ତରୋପ ଦଶଟା ପୋଷ୍ଟ ପାଇଁ ଦଶ ଲକ୍ଷ ପିଲା
ହୁଁ।
ଆଜ୍ଞା ଆଜ୍ଞା।
ସେ ଯଦି ଆପଣ କଷ୍ଟ ନ କରିବେ କିଛି ବି ମିଳିବନି ଜୀବନରେ।
ଆଜ୍ଞା ଆଜ୍ଞା।
ହୁଁ।
ଆଜ୍ଞା ସେଇଆ ଟା ଇଏ ହେଇକି। ବର୍ତ୍ତମାନ ତ ଆମର ଗୋଟେ ସେ ଇଏ ପୋଣ୍ଠୁ। ଏ ଖେଳ ଟା ଗୋଟେ କରାହେଉଛି ପିଲା ଆଜିକାଲି ପିଲାମାନେ ଅଧିକ ଫୋନରେ ହିଁ ମାନେ ଧ୍ୟାନ ଦିଅନ୍ତି। ତ ସେଥିପାଇଁ ଗୋଟେ ଲକ୍ଷ ରଖିବା ଉ ଚିତେ ଫୋନ ରୁ ବି ଖେଳ ଟାଇମ ଟିକେ ବେଳର ସ୍ମୃତି ସବୁ ସ୍ମୃତି ହିଁ ହେଇକି ରହିଗଲା। ଆମର ସେ ଖରା ଖରା ବେଳ ଛୁଟିଟା।
ଆମ ମାନେ ପିଲାଦିନେ ଟିକେ ଟିକେ ହଁ।
ଖରା ଟାଇମରେ ଖରା ଛୁଟି ହେଲା ମାନେ ଆମେ ଫାଷ୍ଟ ପ୍ରଥମେ ଗାଁକୁ ପଳାଉ। ଅଜା ଘର ହଉ କି ମାମୁଁ ଘର ହଉ ଯଉଠିକି ବି ପଳାଉ ସେଇଟା ସବୁ ମାମୁଁ ପୁଅ ମାନେ ମାଉସି ପୁଓସ। ସୋ ମିଶିକି ଖେଳ ଖେଳାଖେଳି କରୁ କି ମିଶାମିଶି ହେଇକି ସାଙ୍ଗସାଥିରେ କ କଥାବାର୍ତ୍ତା ହଉ କି କଣ କରୁ ଆଜି କାଲି ତ ସେମିତି ନାଇଁ ଜମା ନାହିଁ।
ଜମା ନାଇଁ ଫୋନ ଧରିକି ବସି ପଢୁଛନ୍ତି ପିଲାମାନେ ଆସିଲେ। ଆଉ କିଛି ନାହିଁ ଆମେମାନେ ଟିକେ ହେଲେ ଖେଳୁଥିଲେ କି କଣ କରୁଥିଲେ ଆମର ଦେହ ଅସୁସ୍ ତ ରହୁଥିଲା ଆଜିିକାଲି ପିଲାମାନଙ୍କର ଛୋଟ ବେଳୁ ଚଷମା ଲାଗି ଯାଉଛି ଆଖିରେ। କଣ ପାଇଁ ଏ ଫୋନ ଏ ଦେଖିଲେ ଆଉ କଣ ହବ ପୁଣି ଲାଇଟ୍ ବନ୍ଦ କରିକି ଦେଖୁଛନ୍ତି ଲାଇଟ୍ ବନ୍ଦ କରିକି ଦେଖିଲେ ତ ଆହୁରି ଅସୁବିଧା।
ଆଜ୍ଞା ଆଜ୍ଞା।
ସିଧାସଳଖ ଆମର ଯୋଉ ଫୋନ ଲାଇଟଟା ମୁଁହ ଆଖିରେ ପଡୁଛି ନା ସେଥିପାଇଁ ତ ପିଲାମାନଙ୍କର ଏବେ ପ୍ରାୟ ଆପଣ ଦେଖିଥିବେ ଛୋଟ ପିଲାମାନଙ୍କର ଚଷମା ଲାଗିଥିବ।
ଆଜ୍ଞା ଆଜ୍ଞା ସେଇ ମୁଖ୍ୟତ ମୁଁ କହିବି କି ଆମର ଭୁଲ ଆମେ ଯଦି ପ୍ରଥମେ ପିଲାମାନଙ୍କୁ ସାନରୁ ଅଁ ବର୍ତ୍ତମାନ ଯଦି ଆମେ ସାନରୁ ପିଲାମାନଙ୍କୁ। ଧରେଇବାନି କି ତାଙ୍କୁ ଖେଳକୁଦ ପଡିଆ ଆଡେ ନେବା ଖେଳେଇବା। ଇଏ କରିବା ତ ତାଙ୍କୁ ଟାଇମ ଦବା ଗୋଟେ ଦି ତିନି ଘଣ୍ଟା ପିଲାମାନଙ୍କୁ ତ ତାଙ୍କେ ପ୍ର ଥମେ ବୁଝିଯିବେ।
ହଁ କାରଣ ବାପା ମା ମାନେ। ତ ନିଜେ ବ୍ୟସ୍ତ ସେମାନେ କହୁଛନ୍ତି ତମେ ଫୋନ ଧରିକି ବସିଥାଅ ହଁ ଆମେ ଏପଟେ କାମ କରୁଛୁ।
ସେଇଆ ତ ଭୁଲ ମୁଁ କହିବା କଥା ଯେତେ ଯେତେ ବ୍ୟସ୍ତ ହେଲେ ବି ତମେ। ଆଜ୍ଞା ତମେ ପଇସା ରୋଜଗାର କରୁଛ ତାଙ୍କ ପାଇଁ ତାଙ୍କର ଯଦି ତମେ ସ୍ଵାସ୍ଥ୍ୟ ଉପରେ ଧ୍ୟାନ ନଦବ ତ କଣ ରହିବ ସେଥିପାଇଁ ଆଗକାଳେ ଲୋକମାନେ ଟିକିଏ ମାନେ ଯେତେ ଯାହା ହେଲେ ବି ଏଁ ଇଏ ଏବେର ତ ଜେନେରେସନ ଜେନ୍ଜି ଜେନେରେସନ ଯୋଉଡା।
ହୁଁ।
ହଁ ଏ ଯୋଉ କହିବା ଆମର। ଏ ଟ୍ୱଣ୍ଟି ୱାନ୍ ସେଞ୍ଚୁରିଆନ୍ କି ଟ୍ୱଣ୍ଟି ଟୁ ସେଞ୍ଚୁରିଆନ ଯୋଉଟା ଜେନଞ୍ଜି ଯାକ ତାଙ୍କେ ଜମା କିଛି ଜାଣିବା କା ନାହାନ୍ତି।
ହୁଁ ହୁଁ ହୁଁ। ସେମାନେ କଣ ଜାଣିବେ ଖେଳକୁଦ କଣ ସେମାନେ ଖାଲି ଫୋନ ଧରିକି ବସି ପଡିଲେ। ଗଲା ତାଙ୍କର ସରିଲା ଫୋନ ଏଣ୍ଟଟେନମେଣ୍ଟ ଖରାପ କଥା ବି ଶିଖୁଛନ୍ତି ଭଲ କଥା ବି ଶିଖୁଛନ୍ତି।
ଆଜ୍ଞା ଆଜ୍ଞା ସାନରୁ ଆମ ବୁଳୁକୁ ଯେ ସାନ ରୁ ଖୁଆଇବାକୁ ଗଲେ ଘରେ ବାହାରକୁ ନେଇକି ବୁଲେଇ ବୁଲେଇ ଖୁ ଆଉଥିଲେ ଏବେ ଯେ ପିଲାମାନଙ୍କୁ ଫୋନ ଦେଇଦେଲେ ଖୁଆଇ ଦଉଚନ୍ତି ସେଇଆ ହେଲା ଭୁଲ। ମୁଖ୍ୟତଃ ଫୋନ୍ ସବୁ ଜିନିଷରେ ଫୋନ ଇଏ ହେଇକି।
ହୁଁ।
ସେଇଆ ଆଉ ଏବେ ବର୍ତ୍ତମାନ କଣ? ସେଇଆ ଏକା ଚାଲିଯି ସେଥିରେ ମୁଁ ଆମର ବି ସେରା ଗୋଟେ। ଇଏ ବାହାରିଚି ଯେ ଫୋନ୍ ଠୁ କେମିତି ମାନେ ଖେଳ ଟାଇମ। ଖେଳ ସମୟ ଯ
ଖେଳଟା ସମୟ ଟାକୁ ପୁରା ବଢେଇବା ପାଇଁ।
ଆଜ୍ଞା। ଅ ସେଥିପାଇଁ କୁହନ୍ତି ସ୍କ୍ରିନ ଟାଇମ ଟୁ ଗ୍ରୀନ୍ ଟାଇମ ଗୋଟେ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ୍। କାଢିଚି ତାର ପ୍ରୋଗ୍ରାମ ରେ ମାନେ ଆମ ଭଳି ପିଲା କି ସାନ ପିଲା କି ବଡ଼। କେତେ ମାନେ କେତେ ଜଣ ଇଫେକ୍ଟିଭ ହେଇପାରୁଛନ୍ତି କେତେ ଜଣ ଆମକୁ ସହଯୋଗ କରୁଛନ୍ତି। ସ୍କ୍ରିନ୍ ମାନେ ଆମର। ଫୋନ କମେଇବା ଦିନକୁ ଛଅ ରୁ ସାତ ମାନେ ଯୋଉମାନେ ବାର ଘଣ୍ଟା ଉପରେ। ଫୋନ୍ ୟୁଜ୍ କରୁଛନ୍ତି ତାଙ୍କର ତ ବାର ଘଣ୍ଟା ଟାଇମ ଥାଏ ଥାଉଛି ନା ଫୋନ୍ ୟୁଜ୍ କରିବାର ତା ଛଅ ଘଣ୍ଟା କରିବା ତାପରେ ତିନି ଘଣ୍ଟା କରିବା ଏ
ହଁ।
ବର୍ତ୍ତମାନ ଆମ ପାଇଁ ଫୋନ୍ ଟା ବାହାରିଥିଲା ଯେ ଆମେ। ଯୋଗାଯୋଗ ଜଲଦି କରିପାରିବା କି କୌଣସି ଅସୁବିଧା ହେଲେ ଫୋନ୍। ଦେଖିଲା ଅଳୁ ଟିକେ କାମରେ ଆଜିିକାଲି ମାନେ ଏଣ୍ଟରଟେନମେଣ୍ଟ ପାଇଁ ବି ଫୋନ୍
ଆଜ୍ଞା।
ହ।
ହଉ ତାହଲେ ଆପଣ ଯାଆନ୍ତୁ କଣ କରିବେ ଆଉ ପଢ଼ାପଢ଼ି କରନ୍ତୁ ମୁଁ ରଖୁଚି।
ଆଜ୍ଞା ଆଜ୍ଞା ଠିକ୍ ଅଛି।